ହଲ ହ୍ୟାଲୋ।
କଣ କରୁଚ?
ଏଇ ବସିଛି।
ବର୍ଷା।
ହଁ ସେ ଛାଡିଛି ଏବେ।
ଆମ ଆଡେ ଜମା ବେଲି ଟିକେ ବେଲି ଟିକେ ବି ଛାଡୁନି। ଏମିତି କି ପାଞ୍ଚ ଦଶ ମିନିଟ୍ ବି ଛାଡୁନି।
ଉ ହୁଁ।
ରାତିଠାରୁ ପୁରା ନନ୍ଷ୍ଟପ୍ ମାନେ ବର୍ଷା ହଉଚି ଯେ ହଉଚି କୁଆଡେ ଯାଇ ହଉନି। ଆସି ହେଉନି ଏମିତି ଆଉ।
ହୁଁ ହୁଁ।
ତମର କଣ ଘରେ ଚାଷ କରୁଛ ନା ଚାଷ କରୁନ?
ହୁଁ।
ତମର ତ ଏଇନା ସବୁ ବୁଣା ବୁଣି ହେଇଥିବ ବିଲରେ? ସବୁ ତ ବର୍ଷା ଯେତିକି ହେଲାଣି ନଷ୍ଟ ହେବ ବୋଧେ।
ହୁଁ। ।
। ଉ ଆମର ବି ସବୁ ନଷ୍ଟ ଆଉ। ଏୟା ଆଉ।
ଖାଇସାରିଲଣି?
ନା ମ ଜଷ୍ଟ ଆସିଲୁ ଟିଫିନ୍ ହେଇନି କରିବୁ ଏଇନା କେ। ତାପରେ ରାତି ପାଇଁ ରୋଷେଇ ଚାଲିଚି ବର୍ଷ ବର୍ଷା ହେଉଛିକୁମ କରେଣ୍ଟ ଆମର ଯାଉଛି ଆଉଛି ଯାଉଛି ଆଉଛି ଏମିତି ଅପଡ଼ାଉନ୍ ତ କରୁଛି ଆଉ ଇନ୍ଭେଟରରୁୁ ଚାର୍ଜ ସରିଲାଣି। କଣ କରିବୁ କିଛି ବାଟ ଦେଖା ଯାଉନି ଆମକୁ।
। ହୁଁ।
ଏଇଆ ଆଉ ଭାରି ହଇରାଣ।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
ମୁଁ କହିଲି ତମର ଲାଇନ୍ ଯାଉଛି।
ନା ମୁଁ ଜାଣିନି । ସେତ ଆଇଥବ।
ହୁଁ ହୁଁ। ଆମ ଲାଇନ୍ ପଳଉଛି ଜେ ବର୍ଷା ଫର୍ଷା ହେଲାଠୁ ଅଧିକ। ଲାଇନ୍ ଫାଇନ୍ ବି କଟିଯାଉଛି।
ହଁ ବା ଅଧିକ ବର୍ଷା ।
ହୁଁ। ପାଣି ପା ରାସ୍ତା ଉପରେ ସବୁ ହେଇଗଲାଣି ଆମର ଏଇ ଯୋଉ ଗଳି କଲୋନୀ ଭିତେରେ ଆମେ ଯୋଉଠି ରହୁ- ଚୁ ସବୁ ସବୁ ରୋଡ଼ ଉପରେ ପାଣି ଠିଆ ହେଇଗଲାଣି ମାନେ ଉଁ ଉଁ ଉଁ ଉଁ ମା ପାଦ ବୁଡ଼ି ଯାଉଚି ମାନେ ଯେନ୍ତିଆ ରାତିରେ ଫୁଣି ଇଁ ବର୍ଷା ହେଲା କିି କଣ କରିବ ଆଣ୍ଠୁ ବି ଉଡ଼ିଯିବ।
ଉଁ
ଟୁହିଲର ରେ ଏଇନା ଜେ ଗଲାବଳକୁ ଖାଲି ପାଣି ଉଠି ଯାଉଚି ଓପରୁକୁ ଯେ ଚଲେଇ ବି ହଉନି ଗାଡ଼ି।
ହଁ ବା ହେରା ଚକା ସହ ବୁଡ଼ି ଯାଉଥୁବ।
ନାଇଁ ଚକା ପୁରା ବୁଡ଼ୁନି ପାଦ ଅ ଅ ଅ ବୁଡ଼ି ଯାଉଚି କିନ୍ତୁ।
ଉଁ ହୁଁ
କିନ୍ତୁ ଯଦି ରାତିରେ ବର୍ଷା ହେଲା କି କଣ ହବ ତାହେଲେ କିଛି କହିହଉନି ମାନେ ଆଣ୍ଠୁ ଫାଣ୍ଠୁ ଓପୁରୁକୁ ପାଣି ପଳେଇ ଆସିବ।
ଏଠୁରୁ ମଣିଷ ଆଜି ପଳେଇବା ପାଣି
କଟ କଟକ ଭୁବନେଶ୍ୱର କଣ ନା ସବୁଆଡ଼େ ଘର ହେଇଗଲାଣି। ପାଣି କୁଆଡେ ପାସ୍ କରିପାରୁନି ନିଜ ନିଜର ଜେଗାକୁ ସବୁ ଉ ଉ ହାଇଟ୍ କରିଦେଇଚନ୍ତି ଯାହା ଫଳରେକି ମାନେ ପାଣି କୁଆଡ଼େ ପାସ୍ କଲାବେଳକୁ ଆଉ ଯାଉନି ସବୁ ଦୁଆର ମୁହଁରେ ଠିଆ ହଉଚି। ଏଇୟା ହଉଚି ପ୍ରୋବ୍ଲେମ ଆଉ।
ସେଇଆ।
ଭୁବନେଶ୍ୱର ତ ହେଲେ ଗୋଟେ ପ୍ରକାରେ କି ଆମେ ଅଛୁ ଏତବଳେ ଆଙ୍କେ କଟକ ଅବସ୍ଥା ଆ ଆ ପୁରା ବାର୍ ବାଜିଗଲାଣି ତାଙ୍କର ତ ଏତିକା ବେଳୁ ଆଣ୍ଠିଏ ପାଣି ହେଇଗଲାଣି।
ତାଙ୍କର ତ ବାଉନୁ ବଜାର ତେପନ ଗଳି।
ହୁଁ।
ହ
ତମେ ଏଇନା କୌଣସି ଗଳି ଭିତରୁ ପଶିକି ତମେ ଆଉ ଆସିପାରିବନି ମାନେ ଏତେ ଜୋର ଅ ଅ ଅ ପାଣି ମାନେ ପାସ୍ କରୁଚି ସେଠି।
ହୁଁ
ଭୁବନେଶ୍ଵର ଭିତେରେ ଏଇନା କିଛି ନାଇଁ କିନ୍ତୁ ଭୁବନେଶ୍ଵର ଭିତେରେ ଗ କନ୍ଦି ଫନ୍ଦି ଗୁରାକୁ ଉଁ ଉଁ ପଶିଲେ ଗାଁଉଲି ପରିବେଶୁକୁ ପାଣି ହେଇଯାଇଚି କିନ୍ତୁ ମ୍ ମ୍ ଟାଉନସିପ୍ ଓପରେ ନାହିଁ କିନ୍ତୁ କଟକରେ କଣ ନା ଟାଉନସିପ୍ ଓପରେ ପାଣି।
ହୁଁ।
କଟକ ଟା କଣ ନା ସବୁ ପୁରୁଣା ବାସିନ୍ଦା ମାନେ ଅଁ ସବୁ ଘର ଦ୍ୱାର କରିକି ସବୁ ରହିଯାଇଚନ୍ତି ଯାହା ଫଳରେ କି ସବୁ
ହଁ ଯା
ପାଣି ଭାରି କୁଆଡ଼େ ପାସ୍ କରିପାରୁନି। ଡ୍ରେନେଜ ସିଷ୍ଟମ୍ ଭାରି ଅବହେଳା।
ଦେଇଆ ଦେଇଆ। ନାହିଁ ବେ।
ଏଇଆ ଆଉଁ।
ହୁଁ ନେବୁ ଆଜ୍ଞା ଆସ ଆଜିବା
ହଁ ଆଉ କଣ କୁହ।
ଆଉ କି
ହଁ
ହୁଁ
ଆଉ କଣ ଟପିକ୍ କୁହ।
ହଁ କଣ କହିବା।
ଖାଇବା ପିଇବା ରାତି କଣ ଆଜି ଭାତ, ନା ରୁଟି ନା କଣ?
ଭାତ।
ହଁ ହଁ- ହଁ ଆମର ବି ସେଇ ଭାତ ଭାତ କି ରୁଟି କଣ ହବ ଏପର୍ଯ୍ୟନ୍ତ ହେଇନି। ଆଉ ଟିକେ ଗଲେ ଷ୍ଟାର୍ଟ ହବ ଆଉ।
ଉଁ ହୁଁ।
ଏଇଭଳିଆ ଆଉ
ବର୍ଷା ପକଉଛି ତୋ ସୋଇଛୁ ଘୋଡେଇ ଘୁଡ଼ା ହେଇକି ଶୋଇଛି।
ହୁଁ -ଏ ପାଗ ଦେଇଛି ଖାଇବ ପିଇବ ଆରାମସେ ଶୋଇବ।
ହୁଁ ଟିକେଗରମ ଦରକାରେ।
ଥନ୍‌ ଥଣ୍ଡା ପାଗରେ କ୍ଲାଇମେଟ ବାହାର କ୍ଲାଇମେଟ ପୁରା ଥଣ୍ଡା ହେଇଗଲାଣି।
ହୁଁ।
ଏ ବର୍ଷାରେ ବି ଚିନ୍ତିଲେ ଦେହ ମାନେ ଖରାପ୍ ଖରାପ୍ ହବାର ବହୁତ୍ ଚାନ୍ସେସ୍। ଦେଖିଆ କଣ ହେଉଛି। ସକାଳ ରାତିକି ଚେଞ୍ଜ କରିବ କରିବ ପାଗ ନହେଲେ
ସକାଳୁ
ତଂ ହୁଁ - ହୁଁ -
ବର୍ଷାଙ୍କୁ ଘୋଡେଇବୁ ଖାଲି ଗରମ ଦରକାର।
ହଁ
ବର୍ଷା କୁ ଖାଲି ଗରମ ଗରମ ଦରକାର।
ହୁଁ ପିଆଜି ପକୁଡ଼ି ବରା, ଏଇଭଳିଆ ଖାଦ୍ୟ ଦରକାର।
ହୁଁ ମତେରେ ଭଲ ଲାଗେ ମତେରେ ଭଲ ଲାଗେନି
ତେଲ ଭାଜି ଖାଅନି।
ନା ଖାଇଲେ ମାନେ ଗ୍ୟାସ ହେଇ ଯାଉଛି।
ଓହୋ ଓ ହଁ, ହଁ। ତେଲ ଭାଜି ନ ଖାଇବା ବି ଭଲ ମୋର ବି ଚଳୁନି ତେଲ ଭାଜି ଦିନେ ଅଧେ କୋଉଦିନ
ଏମିତି ଖାଇଦଉଛୁ ମାନେ କଦବାଇ କୋଚିତ। ନହେଲେ ଡେଲି ବେସିସ ରେ ନାହିଁ ଏସବୁ। ଏଇଆ ଉ ଆଉ ଗ୍ୟାସେ ବାହାରିଲେ ମାନେ ଗ୍ୟାସେ ଡାଇବେଟି ଟିସ ଥାଇରଏଡ ଏଇ ସବୁ ଦିନିଷ ଗୁରା କଣ ଡିଜିଜି ଉରା ତମୁକୁ ଜଣାପଡ଼େ ନା ଟେନସନ୍ ମାନେ ମଣିଷ ହୁଅନ୍ତିନି ଖାମଖିଆଲି ନେଇଯାଆନ୍ତି। କିନ୍ତୁ ଇଏ ହଉଛି ସବ ଠାରୁ ମାରାତ୍ମକ ଦିନିଷ ହଉଛି ଏଇ ସବୁ ଡିଜିଜ୍ ଗୁରା। ଗ୍ୟାସ୍ ହଉ ଡାଇବେଟିସ୍ ହଉ ଏ ଥାଇରଏଡ଼ ହୋଉ, ଏଉରା ସବୁ ମାନେ ଆଉ ଟେନ୍ସନିଆ ରୋଗୋ ଉରା। ତାକୁ ଙ୍କ ନା ଲୋକୋ ଅବହେଳା କରିଦିଅନ୍ତି। କିନ୍ତୁ ସିଏ ଭିତେରେ ଭିତେରେ ପୁରା ତମ ଚେର କାଟିବାରେ ଲାଗିଥିବ ସେ ରୋଗଟି।
ହୁଁ
ଏଇଆ ଆଉ
ତମର ଏଇନା କଲେଜ୍ ଫଲେଜ୍ ବନ୍ଦ ଥିବ
ହୁଁ ବର୍ଷା ଛାଡ଼ୁ ଯିବା।
ହୁଁ ଏଇନା ତ ପିଲା ହେଇବ କ୍ଲାଇମେଟ ଯାହା ଦେଇଚି ସକାଳୁ ଘରୁ ଭାରୁ ନଥିବେ ଆଉ ପାଠ ଙ୍କ ପଢ଼ା ହବ
ସେଇୟା।
ଘରୁ ଭାରିଲା ବେଳୁକୁ ପଚାଶ ଥର ଭାବିବ ମଣିଷ, ଏ ଯୋଉ କ୍ଲାଇମେଟ୍ କରିଚି ଆଉ। କାଲି ବି ଏଇ ପାଗ ପୁରା ଦିନସାରା ରହିବ, ଯାହା ପାଣିପାଗ କୋହୁଚି- କାଲି ବି ହୋଲଡ଼୍
ସନ୍ଡ଼େ କ୍ଲୋଜ ଅଛି ନା ଙ୍କ କେମିତି ଅଛି? ସନ୍ଡ଼େ କ୍ଲୋଜ ଅଛି ନା ଖୋଲା ଅଛି?
ନାଇ ନା ଆମର କ୍ଲୋଜ୍ ସଣ୍ଡେ ରେ ବନ୍ଦ। ଏଭ୍ରି ସନ୍ଡ଼େ‌ ଆମର ବନ୍ଦ।
ହୁଁ ହୁଁ।
ଉ ହୁଁ
ଏଇଆ ଆଉ। ଆଉ
ଓହୋ
ଆଉ ଙ୍କ କୁହ
ହ କଣ ବର୍ଷା ପାଧରେ ଶୋଇବାକୁ ଇଚ୍ଛା ହଉଛି।
ହୁଁ। ଆଉ ଯାଅ ଜଲଦି ଖାଇ ପିଇ ଦେଇକି ଶୋଇପଡ଼ ଆଉ ପୁଣି ଆଉ, କାଲି ବର୍ଷା ହଉଛି କି ଛାଡ଼ୁଛି ଦେଖ। ଏ ପାଗେର ତ କୁଆଡେ଼--ଭ ଖରା ତ ଚାନ୍ସ ନାହିଁ, ଖରା ଦେଖେଇବାର ତ ଚାନ୍ସ ନାହିଁ। ନେ ବର୍ଷା ବର୍ଷା କାଲି ଦିନ ପ୍ରାଏ-ୱେ ୱେଦର ଯା କହୁଛି ୱେଦର କଟଟା, କାଲି ହୋଲ୍ ଡେ଼ ପୁରା ମାନେ ଦେଖୋଉଛି କି ବର୍ଷା ହବ ବୋଲି। ୱେଦର କାଷ୍ଟିଙ୍ଗ ଟା
ଦେଖିଆ ହଉ ତମେ ଯାଅ। ମୁଁ ବି ଯାଉଛି ଟିକେ କାମ କଣ ଅଛି କର କରିଦିଅ ଟିକେ। କରଦିଏ ପରେ କଥା ହବା ନହଲେ କେତେବେଳେ ଆଉ, ଆଁ।
ଆଉଥରେ ଶୋଇବାର ବାହାନା, ହଉ ହଉ।
ହୁଁ।
ବାବା ଦେଖେଇଦଉନି କିଛି ଗୋଟେ।
ଏଇଟା ଗୋଟେ ଏମତିଆ ଗୋଟେ କରିଚି। ଏମତିଆ ଗୋଟେ କରିଛି। ଆଉ ଗୋଟେ ଏମିତିଆଟେ କରିଚି। ଗୋଟେ ଏମିତି, ହଉ ମୁଁ ରଖି ଦଉଛି ଆଁ।
ହଉ।
ଲାଇନ ବେଶୀ ପଳଉଚି ବାବା।